ହ୍ୟାଲୋ। ନା
ସାଲୋ
ହ୍ୟାଲୋ। ହ୍ୟାଲୋ।
ସେଲୋ।
ଗୁଡ଼୍ ମୋର୍ଣିଙ୍ଗ।
କଣ କରୁଛ?
କିଛି ନାହି, ତୋମେ କଣ କରୁଛ?
ନାଇଁ ମୁଁ ଏମତି ଥିଲି
ଅ, ଅଛି। ଆଉ ସଖାଳେ କଣ କରୁଥିଲ?
ସକାଳେ ଆମେ ବଗିଚାରେ ଟିକେ କାମ କଲୁ, ଆଉ ଏବେ ବସଛୁ ବେଶୀ ଖରା ହଉଛି ତ।
ଆଚ୍ଛା କୋଉ ବଗିଚା?
ଆମର ଏମିତି ଚାଷ କଣ ମାନେ ଘରେ ଖାଇବା ପାଇଁ ଯାହା ପନିପରିବା ଲଗା ହେଇଥିଲା ସେଇ ଯାଏଁ ଆଉ। ତୋମେ କିଛି ଲ
କୋ ହଁ ଆମେ ବି ଲଗେଇଚୁ ଯେ
ହୁଁ।
କଣ କଣ ଲଗେଇଚ ତୋମେ?।
ଆମେ
ହଁ।
ଟମାଟୋ ତାପରେ ସେଇ ଯୋଉ ଏବେ ମକା ଗୋଟେ ଲଗା ହଉଛି ସେଇ ଯାଏଁ, ତାପରେ ଝୁଣଙ୍ଗ। ତମେ ତମର ସେ କଣ କୁହନ୍ତି କିଏ ଜାଣିଥ ଅଲ ଏଇଟା ଲଗା ହେଇଛି। ଆଉ କାଲି ଟିକେ ବର୍ଷା ହେଇଥିଲା ତ ତ ଆମେ ଟିକେ ଘାସ ଉପାଡୁଥିଲୁ।
ଅ ଆଛା ଭଲ କାମ କରୁଚ ଆଉ।
ହୁଁ ତମର କଣ କଣ ଲଗା ହେଇଚି?
ଆମର ବି ମକା ବାଇଗଣ, ଭେଣ୍ଡି, ଅଲଡି। ଟମାଟ ସବୁ ଲଗା ହେଇଚି ଆଉ। ହଁ ହଁ ଆମେ ତ ବିକିବାକୁ ଯାଉ।
ଆଚ୍ଛା ନାଇଁ ଆମର ଖାଲି ଘରେ ଘରେ ଖାଇବା ପାଇଁ ଆଉ।
ହଁ ହଁ।
ଆଉ ଧାନ କଣ ଲଗେଇଲେଣି ତମ ସେପଟେ?
ନା ନା ନା।
ହଁ ହଁ।
ହଁ।
ଆଉ ତମର ଯୋଉ ଆ କଣ କୋଉ ସାର ୟୁଜ କରାହୁଏକି?
ମୁଁତ ଜାଣିନି ସେଗୁଡାକ ଠିକ ରେ।
ହଁ ହଁ। ମାନେ ଏଇ ଆମର ଏମିତି ଘରରୁ ଆକା ମାନେ କିଣା ହେଇକିତ କିଛି ନାହିଁ।
ହୁଁ।
ଖାଲି ଘରେ ସେ ଗୋବର କଣ କଣ ଏମିତି ହିଁ ବ୍ୟବହାର କରାଯାଏ ଆଉ।
ଆଛା।
ହଁ। ତମର ସେଇ ତରଭୁଜ ଏଯାଏଁ କଣ ଲଗା ହୁଏ ନା ନାଇଁ?
ଆ ନା ନା ସେଡାକୁ ଆମର ଆମ ଗୋଟେ କଣ କିଏ ତାଙ୍କ ଲଗେଇବା ପାଇଁ ମାଟି ଠିକ ନାହିଁନା ତ ଏତେ ଲଗା ହୁଏନି ମୁଁ ଗଟ ଗୋଟେ ସପୁର ଗଛଟା ଗୋଟେ ଲଗେଇଯାଚି ସେଇଟା ବଢିନି ଏବେ ଛୋଟ ହେଇଚି ସେ ଗଛ ଟା।
ହଁ ଆଗରୁ କେବେ ଲଗେଇନଥିଲ କି ଓ ହୋ।
ହୋଉ।
ଆଉ ତମର ମକା କେମିତି ଲଗା ହୁଏ କହୁନ
ହଁ ମତେ ଫାଷ୍ଟ କଣ କରାଯାଏ ନା ସେଇଟା ହଳ କରାଯାଏ ଆଉ ସେ ସେଇଠି ହିଁ ପକେଇ ପକେଇ ଯାଆନ୍ତି ପଛପଡ କିନ୍ତି ମ୍ ବାବା ଯଦି ହଳ କରୁଥାନ୍ତି ତ ଆ ମା ପଛରେ ସେ ମକା ମଞ୍ଜି ଯାକ ପକେଇ ପକେଇ ଯାଆନ୍ତି। ବନ୍ ହେଇଯାଏ।
କଣ ମାନେ ତମର ଏମିତି ବଳଦରୁ କରାହୁଏ ହଳ ନା କେମିତି? ଏମତି ଟିକେ ଦୂର ଦୂର ଛାଡି କରା ହୁଏ ନା ଆ
ବଳଦ ହିଁ ଆମର।
ଓ ହୋ ହଁ ସେଇଠୁ ହେଲେ ତ ବଢିଆ ସେଇଟା ଗୋଟେ ସହଜ ଉପାୟ ଆଉ କରିବା ପାଇଁ। ଆଉ ତମେ କେବେ କରିନ ତମେ କେବେ ମା ବାପାଙ୍କୁ ସାହାଯ୍ୟ କରିନ?
କରିଚି କରିଚି ଘରେ ଥିଲେ ତ ସବୁବେଳେ ମୁଁ ସାହାଯ୍ୟ କରିବାକୁ ପଡୁଚି। ସବୁ କା
ହୁଁ ଆଚ୍ଛା। ଆଉ ଶାଗ କଣ ଲଗା ହେଇଚି? ଆମର କଣ ଖୁସଲା ଶାଗ ଟିକେ ଲଗା ହେଇଚି। ଆଉ ଯାହା ଗଛରୁ ଯୋଉ ହୁଏ ସେ ବରଡା ଶାଗ ସେ ଯାଏ।
ବରଣା ଶାଗ ଆଉ ସଜନା ଶାଗ
ହଁ ସଜନା ସାଙ୍ଗ ସେଇଟା ଟିକେ ଏବେ ଏ ତେ ଆଉ ଭଲ ଲାଗୁନି କିନ୍ତୁ ଏବେ ଟିକେ ସେଇ ଋତୁ ଆଇଲାଣି ମାନେ କଣ ଖୁସୁଳା ଶାଗ ଖାଇବାର ଆଉ।
ହଁ।
ଘରେ ଲଗା ହେଇଥିଲେ ତ ସେଇଟା ହିଁ ମାନେ ଆଉ କିଣିବା ପାଇଁ ପଡୁନି ନିଜ ପାଇଁ ନିଜେ ହେଇଯାଉଛି ଆଉ।
ହଁ ହଁ।
ଯୋଉ ଭାଜି ଶାଗ କୁହନ୍ତି ତମର ସେଇ ଯାଏ ଲଗା ହୁଏ ନା ନାଇଁ କି? ଖୁସୁଳା ଶାଗ ବରିଆକା
ନା ନା ସେଇଟା ଆମେ ଲଗଉନୁ ଗାଁ ରେ ହୁଏନି କି? ନ ଲଗେଇଲେ ବି ଯୋଉ ହେଇନଥାଏ କି?
ହଁ ହଁ ସେଇଟା ତ ହୁଏ ଯେ ନାଇଁ ନାଇଁ ତମେ କହିଲ ନା ତମେ ବ ଚାରକୁ ନଉଛ ବିକିବା ପାଇଁ ବି ନାଇଁ ତା ତମେ ଲଗଉଥିବ ଭାବୁଥିଲି ମୁଁ।
ନା ନା ଶାଗ ଗୁଡାକ କିଛି ଆମଲ ମାନେ ଲଗଉନୁ। ଆଉ ଶାଗ ଛାଡିକି ସବୁ ପନିପରିବା ଲଗା ହଉଛି।
ହଁ ହଁ।
ହୁଁ।
ହଁ ଆମର ବି ଲଗା ହୁଏ ଆଉ ସେ ଯୋଉ ଫୁଲ କୋବି ବନ୍ଧାକୋବି ଆଳୁ। ଅଉମୂଳା ହେଇଯାଏ କଣ କିଛି। ଆମର ତ ଲଗା ହୁଏ ତମେ ଜାଣିଛ ନା ନାଇଁ କିି କେମିତି କଣ କରନ୍ତି?
କଣ?
ମୂଳା ଶାଗ।
ହଁ ସେଇଟା ଆମେ କଣ କରୁ କି ଆଳୁ ଯଦି ତ ଲଗା ହୁଏ ସେ ହୁଡା ଯୋଉ ନଥାଏ ନା?
ହଁ ହଁ।
ସେ ହୁଡା ରେ ତାର ଗୋଟେ ଗୋଟେ ମଞ୍ଜି ପୋତା ହେଇଥାଏ ସେଇଟା ହୁଁ।
ହଁ ପା। ଆଉ ତମର ଏମିତି ଡାଲି ଜାତୀୟ କିଛି ଗଛ କରା ହୁଏ ନା ନାଇଁ?
କଣ?
ଡାଲି ଜାତୀୟ ଗଛ କିଛି ଲଗା ହୁଏ?
ନା ନା କିଛି ନାହିଁ ଝୁଡଙ୍ଗ ନା କଣ? କଣତି ସେଟାଇ ଖାଲଟିଏ ଲଗାହୁଏ।
କଣଙ୍କ ହଁ ହରଡ଼ ଏ ଯାଏ କିଛି ନାଇଁ ନାଇଁ।
ହଁ ହଁ।
ହଁ ସେଇଟା। ନାଇଁ ଏବେ ଆମର କଣ ଧାନ ଲଗେଇବା ଋତୁ ଆସିଲାଣି ନା? ତଳି ପକାନ୍ତି ତ ଯେତେବେଳେ ଯୋଉ ଧାନ ଲଗା ତା ହୁଏ ସେଇଠି ଆଗ ତମେ ଯଦି ଡାଲି ଜାତୀୟ ଗଛ କିଛି ଗୋଟେ ପକେଇ ଦେଇଥିବ। ସେଇଟା ହୁଏ ମାନେ ତା ଅନୁସାରେ ଯେତେବେଳେ ଧାନ ହେଇଯାଏ ତମେ ତାକୁ ବାହାର କରିଦେଲା ପରେ ସେଇ ଡାଲି ଜାତୀୟ ଗଛ ଯାଏ ହୁଏ ହବବୋଲେ ମାଟିର ଉର୍ବର ବି ସେଇଟା ବଢେଇ ଦିଏ।
ହଁ। ମାନେ ଆମେ ଯେତେବେଳେ ଜନ୍ମ ହେଇନଥିଲୁ ସେତେବେଳେ ବୋହୁତ ପୁଣି ଡାଲି ଜା କେମିତି ସବୁ ଲଗୋଉଥିଲେ ଏବେ ଆଉ ନାଇଁ ଘରେ କୁହନ୍ତି ଆଉ ମା ବାବା କୁହନ୍ତି ଏବେ ଆଉ ସେଗୁଡାକ କିଛି ଲଗୋଉ ନାହାନ୍ତି ଆଉ ସବୁ କିଣି କିଣିବା ଏକା ଖାଇବାକୁ ପଡୁଚି ଆଉ।
ଓହୋ ଆମର ଟିକେ ଲଗା ହୁଏ। କୋଳଥ ଲଗା ହୁଏ ଆଉ ଏମିତି ଗୋଟେ ଡାଲି ସେ ହଁ ବିରି ଆଉ କୋଳଥ ଆଉ ଯୋଉ ଗୋଟେ ଗଛରେ ହୁଏ ସେଟା କଣ କୁହନ୍ତି କାନ୍ଦୁଳ ସେଇଟା ବି ଆମର କରାହୁଏ। ହ
ହଁ ଆଚ୍ଛା ଏବେ ଆମର କିଛି ସେଗୁଡାକ ଲୁଗା ହୋଉନି।
ହୁଁ।
ଆଗରୁ ସବୁ ଲଗା ହୋଉଥିଲେ।
ଉଁ ହୁଁ ହୁଁ। ଆଉ କଣ ତ ସେ ଡାଲି ଆମର ଯୋଉ ଲଗା ହେଇଥାଏ। ଯୋ ମଝି ମଝିରେ ଯୋଉ ଧାନ ବେଳେ ମାନେ ଧାନ ଲଗେଇଲା ବେଳେ ଯୋଉ ଘାସ ହୁଏନି
ହଁ ହଁ।
ସେଇଟା ଉପାଡିବା ପାଇଁ ଗଲା ବେଳେ ତ ସେଇଟା କେତେ ନଷ୍ଟ ହେଇଯାଏ ଆଉ।
ହଁ ହଁ।
ତାହେଲେ ତମର ସେମିତି କେବେ କରାହଇନି, ନାଇଁ କି ମାନେ ତମେ ଦେଖିନ କେବେ ହେମିତି। କରିବାର। ହୁଁ ନାଇଁ କିନ୍ତୁ ସେରା ଭଲ ଆଉ।
ହଁ ମାନେ ଟିକେ କିଣିବାକୁ ପଡିବନି ଆଉ।
ହଁ କିଣିବା ପାଇଁ ବି ପଡିବନି, ଆଉ ତମ ମାଟି ବି ଠିକ୍ ଠାକ୍ ରହିବ।
ହୁଁ।
ଆଉ ଦେହ ପାଇଁ ବି ତ ଭଲ ଆଜିକାଲି ଆଉ କିଏ କାମ କରୁଚି। ଆଗ କାଳରେ ଯେତିକି କାମ କରୁଥିଲେ ସବୁ ସେମାନଙ୍କ ଦେହ କେତେ ପୁରା ସୁସ୍ଥ ସବଳ ରହୁଚନ୍ତି ନା।
ହଁ ହଁ।
ହୁଁ। ଆଉ ଘରେ ତମେ କି କି କାମ କରିଦିଅ?
ଘରେ ହଁ ହେଁ।
ଆଚ୍ଛା। ହଁ ସେଇଥିକିରେ ବି ତ କେତେ ସାହାଯ୍ୟ ହେଇଯାଉଚି, ନା ସେଇଟା ତ କେତେ କାମ ଏପଟେ ଖରା ହୋଉଥିବ ସେଇ ଗୋଟେ କାମ ଚାଲିଥିବ। ଗୋଟେ
ହଁ ହଁ।
ହୁଁ ଏବେ ବର୍ଷା ମାସ ବି ଅଛି, ଆଉ ପାଣି ଦେବା ପାଇଁ ତ ଏତେ ପଡୁନି ଯେ।
ପଡୁନି ହଁ।
ହୁଁ ଏବେ ବର୍ଷା ଆରମ୍ଭ ହେଇଗଲାଣି ନା ତ ବର୍ଷା କଣ ତ ପାଣି ଆଉ ଦେବା ପାଇଁ ପଡୁନି। ନହେଲେ ଗୋଟେ ସେଡେ ଛିଡା ହୁଅ ପାଣି ଦିଅ। ସବୁ ଗଛକୁ ଠିକ୍ ଭାବରେ ପାଣି ଦେଲ ନା ନାଇଁ ସେଇଟା ଗୋଟେ କାମ ଥାଉଛି ଆଉ।
ହଁ।
ଆଉ ତମର ମାନେ ପାଣି ସେପଟେ କେମିତି କି। ନିଜେ ଆକାର ଦଉଛୁ ନା ଏମିତି ଗୋଟେ ସାଇଡ ରୁ ଛାଡିଦେଲେ ସବୁଠି ପହଞ୍ଚୁଛି। ହଁ ହଁ ସେଇଟା ହିଁ ପଚୁାରଥିଲି, ସେମିତି କିଛି ଅଛି ନା ନାଇଁ କହିଛିି।
କିଛି ଅସୁବିଧା ହଉନି ଆଉ।
ହଁ। ସେଇଟା ଥିଲେ ଏବେ ଗୋଟେ ସୁବିଧା ଆଉ। ଗୋଟେ ଗୋଟେ ଗାଁ କୁ ତ ସେମତି ହେଇନି ନା।
ହଁ ପାଣି ବହୁତ ଅସୁବିଧା ହୁଏ ନା ଗୋଟେ ଗୋଟେ ଗାଁ ରେ।
ହଁ ପୁରା ତ ସେପଟା ଏତେ ହୁଏନି। ଆଉ ଆମର ତ ମାନେ ପାଣି ସୁବିଧା ଅଛି ନା ତ, ଆମର ଦିଥର ବି ଧାନ ଚାଷ କରି ଦିଅନ୍ତି।
ହଁ। ଖରା ଧାନ, ଯ। କୁହନ୍ତି, ଆମ ପଟେ ବି କରନ୍ତି ସେଇଟା। ଖରା ମାସ ମାନେ ଧାନ ଚାଷ କରନ୍ତି।
ଆମର ଆଗରୁ କରାହଉଥିଲା, ମଝିରେ ଟିକେ ଏତେ କଲେନି। ମାନେ ଏତେ ବର୍ଷା ଆଉ ହେଲାନି ଠିକ ଠାକ ରେ। ତ ଆମର ଏବେ ଆଉ ଥରେ ଆରମ୍ଭ କରାହେଇଛି। ଆଉ ମାନେ ନିଜେ ପାଣି ଦିଆ ହବ। ନହେଲେ ତ ଯାହା ସରକାରଙ୍କ ତରଫରୁ ଯାହା ଯୋଗେଇ ଦେଇଛନ୍ତି ସେ ଡ୍ୟମ୍ କରିକି, ସେଇଠୁ କରିକି କରୁଛନ୍ତି ଆଉ।
ଅ ହଁ ହଁ। ଏ ଖରା ଦିନରେ ଚାଷ କଲେ ନା ବହୁତ କଷ୍ଟ ମାନେ ତାକୁ ଜଗିବାକୁ ପଡିବ ବାଡ ଦେଇକି ଏନି ଟାଇମ ଜଗିବାକୁ ପଡିବ।
ହଁ ହଁ ଆାର ଧ୍ୟାନ ନନେଲେ କଣ ଗାଁ ଗହଳିରେ ପୁଣି ବଳ ଦେଇ ଯାଇଥାନ୍ତି ନା। ତ ସବୁ ଗୋଟେ ତମେ ପରିଶ୍ରମ କରିଥିବ ସେଇଟା ଗୋଟେ। ଖାଲିରେ ଯିବ ଜଗିକି ରହିବା ପାଇଁ ପଡିବ ଆଉ।
ହଁ
ହଉ ମୋର କାମ ଟିକେ ଅଛି ମୁଁ ରଖୁଛି ହଁ।